ହାଲୋ।
ହାଲୋ।
କଁ କରଚୁ?
ଏଇ ବାସିଥିଲି, ତୁ?
ଉଁ ମୁଁ ବସିିକି ଟିକେ ଫୋନ ଦେଖୁଥିଲି ଆଉ।
କଁ ଖାଇଚୁ?
ମୁଁ ଖାଇଚି ଭାତ ଆଉ ଆଳୁ କଷା। ଆଉ ହଉଛି ରହିଥା ଟିକେ ମନେ ପକାଏ ବହୁତ ଖାଇ ଦେଇଛି ତ ଆଜି। ଆଉ ଟିକେ ଆମ୍ବୁଲ ଝୋଳ ଆଉ ଡାଲି।
ଉଁ।
ଆଉ ହଉଛି ଆହୁରି ଦିଟା ତିନିଟା ଅଛି ହେଲେ ମୋ ମନେ ପଡ଼ନି। ପେଟ ଫୁଲ କରି ଖାଇ ଦେଇଛି।
ଗରମ ଆଣିଥିଲୁ ନା ପଖାଳ?
ପଖାଳ ଆତ ତୁ
ମୁଁ ଆଜି ଗରମ ଆଣି ଥିଲି, ଭାତ, ଡାଲି, କଦଳୀ ଭଜା। ଆ ବାଇଗଣ ଚକଟା ଆଉ ଗୋଟା ଭେଣ୍ଡି ଭଜା, ଆଳୁ କଷା। ଏୟା।
ଇଷ୍ ଭାତ ଉଠିଯାଇଥିବ ପୁରା।
ହୁଁ।
ପଖାଳ ଖାଇଲାଳୁ ନିଦ ଲାଗୁଚି।
ହୁଁ। ପଖାଳ ଖାଇବୁ ନା ତ ନିଦ ଆଉ ଖାଲି ଗୋଟେ ଯୋଉଠି ଟିକେ ଫାଙ୍କା ମିଳନ୍ତା ସେଠି ଖାଲି ଗଡି ଯାଆନ୍ତୁ।
ଖୁସି ଆଉ।
ବଟ୍ ଗଡି ହବନି।
ନା ଏ କଁ ଘର ନା କ ଗଡିବୁ।
ଆଉ ଆପୁ ହଉଛି ପୁରୀ ଯାଇଥିଲା।
ହଁ ପୁରୀ ଏପ୍ରିଲ କୁ ଯାଇଥିଲି ହେଲେ ରଥଯାତ୍ରା କୁ ଯିବା କୁ ଇଛା।
ଏଇଛି।
ହଉଚି ଯେ
କ କଥା କାଟୁଚି ତୋର।
କେତେ ଭିଡରେ।
ହଁ ରଥଯାତ୍ରା ତାପରେ ନାପା କିନ୍ତୁ ବହୁତ ଇ ଇଛା ହୁଏ ଟିକେ ଯିବା ପାଇଁ ନା। ଶୁବୁଚି ଶୁବୁଚି।
ହୁଁ ସୁବିଲା ମୁଁ ଏଇଟି ଛିଡାହଉଚି।
ହଁ ମଝିରେ ମଝିରେ ଟିକେ ନେଟ ପାଉନି ତ ହେଇଥିପାଇଁ।
ହଁ ସର୍ଭର ପ୍ରୋବ୍ଲେମ ଥିବ ନେଟ୍ ର ଆଉ।
ହୁଁ ମୁଁ କହିଲି ହଉଛି ଯୋଉ କୋବି ଯିବାକୁ ଇଛା ଅଛି ରଥଯାତ୍ରା ରେ।
ହଁ ଇଚ୍ଛା ତ ଅଛି।
ଇଛା ଅଛି ଯାଉନୁ ବୁଲିକି ଆସିବୁ।
ଏତେ ଭିଡରେ କୁଆଡେ ଯିବୁ। ଏତେ ଗହଳି ଇଚ୍ଛା ତ ବହୁତ ଇଚ୍ଛା ଅଛି ଠାକୁରଙ୍କ ମନ୍ଦିର ବି ଭିତରେ ଦେଖିବୁ କେ ମାନେ ବୋ କଷ୍ଟ ନା କେତେ ଲୋକ ଚପା ଚପି ରେ ଦେଖିବ ଠାକୁରଙ୍କ ଇ ଛା ସେ ଯଦି ଦେଖାଦେବେ ନଦେବେ ଏମିତିରେ ତ ରଥଯାତ୍ରାରେ ଠାକୁର ବାହାରକୁ ଆସିବେ ନା ସମସ୍ତେ ଦେଖିପାରିବେ ଆମେ ଦେଖ ଦେଖିପାରିବୁ। ମାନେ ଆତ୍ମା ହରୀକା ସେ ବି ଦେଖିପାରିବେ। ବହୁତ ମହିମା ତାଙ୍କର ହଁ ତାଙ୍କ ପାଇଁ ବି ଅଧରବି କ ପଣା ଯୋଉ ଦିଆ ହୁଏ ନା
ହଁ ହଁ। ହାଲୋ।
ହଁ।
ସେଇଟା ବି ଭୂତ ମାନଙ୍କ ପାଇଁ ନା?
ହଁ ଅଧରପଣା ତାଙ୍କରି ପାଇଁ।
ସେଇ ଯୋଉ ଅଧର ଅଧରପଣାଟା ଯୋଉଟା ଲୋକମାନେ ଟିକେ ନେଇକି ପାଇଦିଅନ୍ତିନି କିନ୍ତୁ ଏଟା ପାଇବା କଥା ନୁହଁ।
ଏଇଟା ତାଙ୍କ ମାନଙ୍କ ପାଇଁ ନୁହଁ ଏଇଟା କେବଳ ପିସାଚ ତାଙ୍କ ମାନଙ୍କ ପାଇଁ ହିଁ ଥାଏ। ସେମାନେ ବି କଣ ତୃ ଚୁକ୍ତି ପାଇବେ ନା ଏ ଯୋଉ ଆତ୍ମା
ହଁ ଅତୃପ୍ତ ହେଇ ଯୋଉମାନେ ଯଉ ବୁଲୁଥିବେ ସେମାନେ ଶାନ୍ତି ପାଇବେ।
ଶାନ୍ତି ପାଇବା ପାଇଁ ସେଟା ଦିଆ ହୁଏ।
ହଁ କିନ୍ତୁ ସେଇ ଯେଉଁ ପଣାଟାକୁ ବି ଗୋଟେ ଗୋଟେ ଲୋକ ପାଇଦିଅନ୍ତିନି।
ପାଇଦିଅନ୍ତି ହେଲେ ପାଇବା କଥା ନୁହଁ ଏଟା ତାଙ୍କ ପାଇଁ ନୁହଁ। ତା ଜଗନ୍ନାଥ ତାଙ୍କ ପାଇଁ ଆମର ଯୋଉ ଖ୍ରୀଷ୍ଟିଆନ ଲୋକ ସେ ସବୁ ରହୁଛନ୍ତି ସେମାନେ ତ ମନ୍ଦିର ଭିତରକୁ ଯାଇପାରିବେନି ନା। ସେଥିପାଇଁ ଠାକୁର ଆସୁଛନ୍ତି।
ଘରକୁ ଆସନ୍ତି ସେଇଥିପାଇଁ କେବଳ ତାଙ୍କୁ ସମସ୍ତେ ଠାକୁର କହୁଛନ୍ତି କି ମାନେ ହଉଛି ମୋ ପାଖକୁ କିଏ ନ ଆସ କିନ୍ତୁ ମୁଁ ଗୋଟେ ଦିନ ତମ ସମସ୍ତଙ୍କୁ ମାନେ ଦେଖିବାକୁ ଯିବି।
ଏକରେ ତ ତାଙ୍କ ଭାଇ ଭଉଣୀ ସଇତ ବୁଲିକି ମାଉସୀଅରକୁ ଆସିବା ପାଇଁ ଗୋଟେ କଥା ଦୁଇରେ ସମ୍ବୁ ଭକ୍ତ ପାଇଁ ବି ସେ ଦେଖେଇ ପାରିଛନ୍ତି ଯିଏ ସବୁ ନ ଦେଖି ପାରନ୍ତି।
ଦେଖେ ଭଗବାନଙ୍କ ମହିମା କୋଉ ଭଳିଆ ଠାକୁରଙ୍କୁ ମାନେ ଆମେ ଦି ଠକୁରକୁ ଯିବା ଦେଖିବାକୁ ଯଉମାନେ ନ ଦେଖି ପାରୁଛନ୍ତି ଠାକୁର ତାଙ୍କୁ ନିଜେ ଦେଖାକରିବାକୁ ଆସୁଛନ୍ତି।
ଦେଖା କରିବାକୁ ଅଶିଥିବେ ସେ ସେତିକି ମାନେ ମନରେ ଠାକୁରଙ୍କୁ ଡାକିଛନ୍ତି ବୋଲି ଠାକୁର ବି ବାହାରକୁ ଆସୁଛନ୍ତି।
ତ ଯିଏ ବି ଯାଉଛନ୍ତି ତାଙ୍କ ବିନା କିଛି ବି ହେଇପାରିବନି ସେ ଚାହିଁଲେ ଦର୍ସନ କରିପାରିବୁ ସେ ନ ଚାହିଁଲେ
ନହେଲେ ଦୁଆର ମୁହଁରୁ ବି ଫେରିକି ଆସିପାରିବୁ।
ଫେରିକି ଆସ ଯେପର୍ଯ୍ୟାନ୍ତ ସେ ନ ଚାହିଁଛନ୍ତି। ସବୁ କିଛି ତାଙ୍କରି ଇଚ୍ଛା।
ସେ ନଚାହିଁଲେ ଅ କିଛି ବି ନୁହଁ। ତାଙ୍କ ନାଁରେ ଦଖୁନ ଅଭଡା ଅଭଡା ହଉଛି ତଳ ଆଣ୍ଡି ଫାଷ୍ଟ ହବା କଥା ନା ଫାଷ୍ଟ ଉପରୁ ହେଇ ହେଇକା ଆସିବ ତଲକୁ। ଲକ୍ଷ୍ମୀ ମାଙ୍କର ବି କେତେ ମହିମା ତାଙ୍କର। ଆଉ ଅବଡା କଣ ଆମେ ଫୋ ପେଟ, ଟିକେ ଖାଇଲେ ପେଟ ଫୁଲ୍ ହେଇଯିବ, ଆମେ କଣ ବେଶୀ ଖାଇ ପାରନ୍ତି ଅଭଢା, ଖାଇପାରନ୍ତିନି।
ଅଳ୍ପ ଖାଇଲେ, ପେଟ ଫୁଲ ହେଇଯାଏ।
ଫୁଲ୍ ହେଇଯିବ।
ଆହୁରି ଟିକେ ମାନେ, ଜାଗା ଟା ବହୁତ ସୁନ୍ଦର ଲାଗେ। ତାରେ ଏଇ ଯୋଉ ଚାରିଟା ବେଳିଆ ସେ ଯଉ ସମୁଦ୍ର କୂଳ ଆଡେ ବୁଲିବାଟା ବଢିଆ ଲାଗେନି ବେଶି।
ହଁ ମୁଁ ଯାଇଥିଲି ପା ଚାପ ଖେଳକୁ, ଠାକୁର ପ୍ରଥମେ ତାଙ୍କ ପାଇଁ ବି ଯୋଉ କୁହନ୍ତି, ଯୋଉ ଚାଖଣା ଯୋଉ କୁହନ୍ତି, ଠାକୁରଙ୍କ ପାଇଁ ବି ଚା ଚାଖଣା ଅଛି। କଣ କୁହନି, ବୁଟ ଗଜା, ବୁଟ ମୁଗ ଏଇ ସବୁ ତାଙ୍କ ପାଇଁ ଭଜା ହବ। ତାଙ୍କ ପାଇଁ କାକେରା ହବ, ସେତେବେଳେ ଚାପ ଖେଳିକି ଆସିବେ, ପୋଖରୀରେ ଖେଳି ଖୁଳେଇକି ଆସିବେ ଗରମ ହଉଛି ନା।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
ଯେତେବେଳେ ଖେଳି ଖୁଳେ ସେ ଆସିଲା ପରେ, ତାଙ୍କ ପାଇଁ ସେଇଟା ଦିଆହବ, ସେ ଖାଇବେ, ଖାଇସାରିକି ପୁଣି ଆଉଥରେ ବାରଟା ସାଢେ ବାରଟା ରେ ଆସିବେ। ପୁଣି ଯିବେ, ପୁଣି ଚାପ ଭାଇ ଭଉଣୀ ସହିତ ମିସିକି ଖେଳିବେ। ସାଙ୍ଗ ଦୋସ୍ତି, ଯଉ ଅଛନ୍ତି ଶିବ, ସବୁ ଥିବେ।
ହଁଅଁ। ମଣିଷଙ୍କ, ମଣିଷ ଯେମିତି ଯାହା କରୁଚନ୍ତି, ଠାକୁର ବି ସେମିତି ଯ
ହଁ, ଆଉ ଜାଣିଛ ଗୋଟେ କଥା। ଆଉ ସେ ଠାକୁର ବି ଯୋଉ କୁହନ୍ତିନି କ୍ଷିଅର କୁହନ୍ତି ସିଏ ବି କ୍ଷିଅର ହୁଅନ୍ତି, ସେ ବୁଧବାର କୁ ବୁଧବାର ହିଁ କ୍ଷୟର ହେବେ। ତାଙ୍କ ପାଇଁ ପର୍ସନାଲ ଗୋଟେ ବାରିକ ଅଛନ୍ତି, ବାରିକ ସେ ଯାଇକି ଯେ
ଏମିତି ବି ଅଛି, ଠାକୁର ସେଭିଙ୍ଗ ହୁଅନ୍ତି, ଚୁଟି କଟା ହୁଏ, ଦାଢ଼ି କଟା ହୁଏ।
ତାଙ୍କ ଦି ଭାଇଭଉଣୀ ଭାଇ କୁ, ଦି ଭାଇ ଯାଙ୍କ ହେବେ ବୁଧୁବାରିଆ ବୁଧୁବାରିଆ। ଯିବେ, କ୍ଷିଅର ହେବେ, ଗାଧେଇବେ।
ସବୁଦିନି?
ହୁଁ, ନା ସବୁ ହପ୍ତାହରେ ଥରେ, ଯୋଉ ବୁଧବାର ରଉଚି। ବୁଧୁବାର, ନହେଲେ ଶୁକ୍ରବାର, ଏଇ ଦେଇଟା ବାର ଦିନରେ ସେ କ୍ଷିଅର ହେବେ।
ଏ ମୁଁ, ଏଇ କଥା ଟା ଜାଣିନଥିଲି।
ଆଉ ଠାକୁର ଜାଣିଚୁ ନା, ଗାଧେଇବେ, ମାନେ ଠାକୁରଙ୍କୁ ତ ଗାଧାନ୍ତି, ମାନେ ଠାକୁରଙ୍କ ଠି ପାଣି ଢାଳନ୍ତିନି ନା, ସେ ଖାଲି ଗୋଟିଏ ଦିନ ହିଁ ଗାଧାନ୍ତି, ସ୍ନାନ ପୂର୍ଣ୍ଣମାରେ। ନହେଲେ ସେ ପ୍ରତିଦିନ ବିମ୍ବସ୍ ତନ୍, ବିମ୍ବ ସ୍ନାନ ଯୋଉ କୁହନ୍ତି, ସେଇ ସ୍ନାନ ହିଁ ସେ କରନ୍ତି।
ସେଇ ସାମ୍ପୁ ଫାମ୍ପୁ ତ ଲଗଉ ଥିବେ ଠାକୁର?
ତାଙ୍କର ସେ ଅଗୁର ଗୋଟେ ଅଛି ନାଇ, ଅଗୁର ହେରିକା ଲଗେଇକି ଗାଧା ଗୁଧି କରିବେ। ଲହୁଣୀରେ ଘଷି ହେବେ, ସେଦିନ ଯୋଉ ଉ ସ୍ନାନ ପୂର୍ଣ୍ଣିମା ଦିନ ତ ସବୁ କେତେ କେତେ ଢାଳ ରେ ସେ ଗା, କ୍ଷୀରରେ ଗାଧେଇବେ, ପାଣି ରେ ଗାଧେଇବେ, ଅ ସବୁରେ ଗାଧେଇବେ, ସବୁରେ ଗାଧେଇ ଗାଧେଇ ସେଥିପାଇ ତାଙ୍କୁ ଜ୍ୱର ହବ। ପୁଣିସେ ମେଡିସିନ ଖାଇବେ ଔଷଧ ଖାଇବେ, ଔଷଧ ଖାଇକି, ପୁଣି ଉଠିକି ଭାଇ ଭଉଣୀ ସହିତ ମାଉସୀ ଘରେ ବୁଲିବାକୁ ଯିବେ।
ବୁଲି ଆଉଚି, ଠାକୁର ମାନେ ପୁରା ମଣିଷ ଯେମିତିଆ, ଠାକୁର ବି ପୁରା ସେମିତିଆ।
ହଁ, ସେ ବି ବୁଲିବାକୁ ଯାଉଚନ୍ତି, ତାଙ୍କ ବନ୍ଧୁବାନ୍ଧବ ଘର।
ଯାନ୍ତି ପୁଣି କ୍ଷିଅର ହଉଛନ୍ତି। ମାନେ ତାଙ୍କର ଖାଇବା ପୁଣି ଖେଳିବାକୁ ଯାଇଛନ୍ତି ସବୁ ମଣିଷଙ୍କ ଭଳିଆ।
ହଁ। ସେଇଥିପାଇଁ କୁହନ୍ତି ସେ ଚଳନ୍ତି ଠାକୁର।
ହଁ।
ଦୁଃଖ ତ ସେଥିପାଇଁ ତ ବୁଝନ୍ତି ନା। ଆଉ ପୁରୀରେ ଏଇଟା ଗୋଟେ କଥା କେବେ କିିଏ ଉ ଖାଲି ପେଟରେ ଶୁଅନ୍ତିନି, ଠାକୁର ଯୋଉ ବେଶରେ ହେଲେ ବି ସେ ଆଣିକି ତାଙ୍କୁ ଖାଇବାକୁ ଦିଅ
ଏତିକି ଟିକେ ଅବଢା ବି ହେଲେ
ସେ ଯୋଉ ବାଟେ ହେଲେ ତ ପାଇବୁ ମାନେ ପାଇବୁ। ତୋର ଯଦି ଭାଗ୍ୟରେ ଅଛି ପାଇବାର ତ ତୋ ପାଖରେ ପଇସା ଥାଉ ନଥାଉ ସେ ଟା କାରଣ ନୁହଁ। ହେଲେ ତୁ ଯଉ ବାଟରେ ହେଲେ ପାଇବୁ।
ପୁରା ଅଲଗା ପ୍ରକାର ମାନେ ଯେ କି ଅଲୋକିକ କଥା ଗୁଡ଼ା ପୁରା। ଯେମିତି ବି ହଉ ଅଲୋକିକ କଥା ଗୁରା।
ନାଇଁ ଯେ ଠା କୁରଙ୍କ ପତିତ ପାବନ ଗୋଟେ ଦିଗର ସବୁ ଦି ବାନା ପତିତ ପାବନ ଗୋଟେ ବୋଲି ମାନେ ଉଡୁଥିବ, ତାଙ୍କ ବାନା ଗୋଟେ ଅଲଗା
ହଁ। ଠାକୁର ସତରେ ଅଛନ୍ତି। ହେଲେ ଆଗରୁ ସମୁ ଦ୍ର ମନ୍ଦିର ପାଖକୁ କେତେ ପଳେଇ ଆସେ।
ଏବେ ପୁରା ଦୂରେଇ ଯାଇଚି।
ଏବେ ବହୁତ ଦୂରରେ। ମନ୍ଦିର ପାଖରୁ ବି ସମୁଦ୍ର ବହୁତ୍ କିଲୋମିଟର ହବନି?
ହଁ।
କିନ୍ତୁ ଆଗରୁ ଯୋଉ ପୁରୁଣା ଯେତେବେଳେ ପୁରୀ ଭିଡଓ ଫିଡିଓ ଆସେ ସବୁ ଦେଖିଲା ବେଳୁ ସମୁଦ୍ର ବହୁତ ପାଖରେ ଦେଖା ଯାଉଚି।
ଏବେ ପୁରା ଦୂର।
ସମୁଦ୍ରର ଶବ୍ଦ ଶୁଭେ। କିନ୍ତୁ ଏବେ ଶୁଭୁନି।
ଯଉ ଧରମା ଧରମା ଯୋଉ ଡେଇଁଥିଲା ଦେଖୁନୁ କୋଉଠି ଆସିକି ପାଣି ସେ ଯୋଉ ପାଣି ସେ ଡେଇଁ ଥିଲା ଯାଇଁକି କୋଣାର୍କ ଯାଇଁକି କୋଉଠି।
ହଁ। କିନ୍ତୁ ଏବେ ଆଗରୁ ବୋଧେ ସେ ପାଖରେ ଥିଲା।
ହଁ ଏବେ ଘୁଞ୍ଚି ଘୁଞ୍ଚି ଯାଉଚି ନା।
ସମୁଦ୍ର ଯାଇଁକି ବହୁତ ଦୂରରେ। ସେଇ ସମୁଦ୍ର ବି କୋଣାର୍କ ଆଡ଼େ ଯାଇଚି ନା?
ନା ହଁ ବୋଧେ।
ହଁ ହଁ। କେତେ ମାନେ ବହୁତୁ ଜିନିଷ ଅଛି ଜାଣିବା ପାଇଁ।
ଉଁ।
ମୁଁ କହିଲି ବହୁତ୍ ଜିନିଷ ଅଛି ଜାଣିବା ପାଇଁ।
ଆଉ
ଏଇଭଳିଆ ଆଉ। କୋଣାର୍କ ତୁ ଯାଇଚୁ ନା?
ହଁ କୋଣାର୍କ ଯାଇଚି, ମାତା ମଠ, ରାମଚଣ୍ଡି ସେଇଥିରେ ବହୁତ ସାରା ସେଇ ଗୋଟେ ଲାଇନ୍ ଯୋଉ ରାସ୍ତାରେ ବହୁତ ସାରା ମନ୍ଦିର ଅଛି ଦର୍ଶନ କରି କରି କରି କରି ଏରେ ଭୋଜି କରିବାକୁ ଯୋଉ ସାଙ୍ଗସାଥି ମାନେ ସବୁ ଭୋଜି କରିବାକୁ ଗଲେ ସେ ରାମ୍ ଚଣ୍ଡି ଦେଇ କଲେ ଭଲ ଲାଗିବ।
ହଁ ହଁ। କୋଣାର୍କ କୋଣାର୍କ ମନ୍ଦିରରେ ସୂର୍ଯ୍ୟ ପୂଜା ହୁଅନ୍ତିନି।
ନା ସେଠି କଣ ପୂଜା ପାନ୍ତି ପୂଜା ପା ହେଲେ ଏଯୋଉ କୋଣାର୍କରେ ଗୋଟେ କୂଅ ଅଛି ସେକୂଅରୁ ମାନେ ଯୋଉ ପାଣି ପିଇ ଖାରୁଆ ଲାଗିବ ସେକୂଅରୁ ପାଣି ପିଇବ ମିଠା ଲାଗିବ।
ହଉ ହଉ ହଉ ମୁଁ ରଖୁଚି ଆଉ ଟିକେ ଛାଡ଼ିକି ତୁ ଫୋନ୍ କରିବୁ।
ହଉ।